ହଁ
ହାଲୋ
ହଁ କଣ କରୁଥିଲ ଏଇ?
ହଁ ଏଇ ଝିଅ ପାଠ ପଢୁଥିଲା ଆଉ ବସିଥିଲି ସେଠି ଆଉ, ରୋଷ ହଁ ରୋଷେଇ ସରିଲାଣି।ଆମ ପିଠା, ତରକାରୀ, ଚଟଣି ଆଉ ଶାଶୁ ଶ୍ୱଶୁର ନଅଟା ବେଳକୁ ଆମର ଖାଆନ୍ତି ତ ଆ ସନ୍ଧ୍ୟାବେଳ ରୋଷେଇ ସ ସେମାନେ ଖାଇଲେଣି, ଆମେ ଖାଇବାୁ ଆଉ ଟିକେ ଗଲେ ଆଉ
ହଁ ହଁ ଝିଅ ପଡୁଛି, ଆମର ରୁଟି କରିଛି, ପନିର କରିବି, ମାଛ ଭାଜିବି ଝିଅ ଖାଇବ ଯେ ବଡ ଝିଅ ମାଛ ଖାଇବ କହୁଛି ତ, ତାପାଇଁ ମାଛ ଭା ଜିବି । ମୋ ଦିଅର ରୁଟି କି ପନିର ଖାଇଵେ। ଯାହା ରୁଟି ଆଳୁ ଭଜା ଖାଇବ, କି କ୍ଷୀରର ଖାଇବ କହୁଛି, ଆଉ ମୁଁ ପିଠା ଖାଇବି, ମୋ ପାଇଁ ପିଠା କରୁଛି ।
ଓ ହୋ ।
ପିଠାକୁ କ ଟେ ଭାଜି ଦବା ଦେଖିବା, ଭୂଜା ଆଉ
ଓ ଖାଇଲା ବେଳକୁ କେତେଟାେ ହୁଏ? ଖାଇବା
ଆମର ଖାଇବା ଲେଟ ଆମର, ଏଗାରଟା ହୁଏ, କୋଉଦିନ ସାଢେ ଏଗାରଟା ବାରଟା ବାରଟା ବି ହେଇଯାଏ । ସାର୍ ଆସିଲାେ ଲେଟ୍ ହୁଏ ନା ମୁଁ ଖାଇଦିଏ, ଛୁଆଙ୍କ ସାଙ୍ଗ ମୁଁ ଖାଇଦିଏ, ଯଦି ଅନେଇଥିବି ସାରଙ୍କ ସାଙ୍ଗରେ ଲେଟ ହୁଏ ଆଉ ତାଙ୍କୁ ଅନେଇଲେ ମୋର ଟିକେ ଲେଟ୍ ହେଇଯାଏ, ମ ଖାଇଦେ ଛୁଆ ଙ୍କ ସାଙ୍ଗରେ, ଆମେ ମା ଛୁଆ ତିନି ଜଣ ଖାଇଦବୁ, ସିଏ ଆସିଲେ ତାଙ୍କର ଖାଆନ୍ତି ଏଇଠୁ ରାତିରେ ଆଉ
ହଁ ଏତେ ଟ ଯା ଅପେକ୍ଷା କଣ?
ସେ ରୁଟି ଖାଆନ୍ତିନି ନା, ଆମେ ରୁଟି, ପିଠା, ଭାତ ଆମେ ଯୋଉଦିନ ଆଇଁଷ ବାର ଟିକେ ଭାତ ଖାଇଦଉ । ତାଲେ ଅନ୍ୟମାନେ ସବୁବେଳେ ପିଠା ରୁଟି ଏମିତି ଖାଇଦଉ ଆଉ ଆ ତ ସେ ଆସିଲେ ରାତିରେ କହିବା ମୁଁ ଚୁଡ଼ା ଖାଇଦିଏ, ସେ ଚୁଡା ଆମଲ କ୍ଷୀର ଖାଇଦିଅନ୍ତି ।
ଆଉ ବୁଲାବୁଲି କରିବାକୁ ଯାଅ ସେପଟେ, କୁଆଡେ?
ହଁ ଏପଟେ ବୁଲାବୁଲି କରିବା ପାଇଁ ଏବେ, ଏବେ ହଁ ସଣ୍ଡେରେ, ସଣ୍ଡେରେ ଯାଇ ସଣ୍ଡେରେ ଯାଇନୁ କୁଆଡେ, ସଣ୍ଡେ ରେ କୁଆଡେ ଯାଇନୁ, ଛୁଆଙ୍କର ଛୁଟି ହେଲେ ବି ଛୁଟି ହୁଏନି ନା, ହେଇ ଗଲେ ସକାଳ ଗଲେ, ସଂଧ୍ୟାରେ ଆସିକି ଘରେ
ଓ ହୋ।
କଣ କହୁନ, ଆପଣ କୁଆଡେ ଯାନ୍ତିୁ ବୁଲି
ନାଇଁ ନାଇଁ ଆମେ ଏମିତି ନାଇଁ ତାକୁ କିଛି ନାହିଁ, ଏମତି କେତେବେଳେ ମାନେ ଦରକାର ହେ ଲେ, ପାଖରେ ଆମର ପାଖରେ ତ ନହିଁ ଆମର ଅଛି ମାନେ ଚାରି ଦି ତିନି କିଲୋମିଟର ହଉଛି, ମାର୍କେଟରେ ମାନେ ହାଟ ବଜାର ଅଛି, ତମ ତରକାରୀ ଜିନିଷ ଯଉ ବଡ ମାର୍କେଟ ଆଉ ହଁ।
ସାରଙ୍କ ସାଙ୍ଗେ ଯାନ୍ତି?
ହଁ ପଦଭ ଖୋଜ ଟ କେତେବେଳେ ସେମିତି ଆଉ ସେମିତି ରେଗୁଲାର କଣ ବୁଲାବୁଲି ସେମିତି କଆଡ ହେଇପାରେନି ଆମେ କୁଆଡେ ଯାଇପାବୁନି ବୁଲାବୁଲି କରିବା ପାଇଁ। ଶାଶୁ ଶ୍ୱଶୁର ଅଛନ୍ତି ସେମିତି ହଁ ଘର ଆଡେ ଛୁଆଙ୍କ ପାଠ ପଢା ଙ୍କ ପାଠ ପଢା ଚୁଆ ଛାଡି କୁଆଡେ ଯାଇ ହଉନି, ଆମର ବି ଝିଅ କ ଟିଉସନ ହନ ଟିଉସନ ହ ବର ନାଇଁ ଟ୍ୟୁସନ ହୁଏନି ମୁଁ ଏ ପଢା ଦେଖା, ଆସ ହେଇନି ହବ ଫୋର କ୍ଲାସ ତ ହେଲେ ଦେଖ ର୍ଷ କଣ ହଛି ଫାଇଭ୍ସ ଟୁୁସନ ହବ। କଣ କହିଲେ?
ବଡ ଯିଏ ଟ୍ୟୁସନ ଯାଉଛନ୍ତି?
ନାଇଁ ବଡ ଝିଅ ତ ପ୍ଲସ ଟୁ ନାଇଁ, ନାଇଁ ବଡ ଝିଅରେ ତ ପ୍ଲସ ଟୁ ଏଜାମ ଦେଇଛି ଆଉ ସିଏ ଏଇ ସାନ ଝିଅ ସାନ ସାନ ଝିଅ ଟ୍ୟୁଶନ୍ ହେନି।
ମୋର ଦି ଯ ଆଉ ଟିଉସନ ଛାଡି ଦେଇଛି ଶୁଣାରୁ
ହୁଁ।
ତାମ ଝିଅ ଟୁସନ ଯାଉଛି, ଏଇ ଦି ଚାରି ମାସ ହେଲା ଯାଉଛି ତ କଣ କହିଲ?
ମାନେ ପଢ଼ ପାଇଁ ସେ ମି ପିଲା। ଓ ହୁଁ ଆଉ ସେଥିପାଇଁ ସେ ଖାଇବ କ୍ଲାସ ହେଲେ ଦେଖିବି ଆ ଉଠି ଯଦି ଆଉ ଆଉ ନହେଲେ ତ ଏଇଠି ପଢୁଛି ଦେ ଆଉ ଜଙ୍ଗଲ ବଙ୍ଗଲ ହଉଛି।
ଆଜି ଯଦି ବିଶଆଙ୍କୁ ଦେଖିଲା ବେଳ ବହୁତ କଷ୍ଟ।
ହଁ।
ଇଂଲିଶ ଛୁଆ ଙ୍କ ପାଠ ଏବେ ଯୋଉ ଦଉଛି, ଯୋଉ ଭିଡ ଭିଡ ପାଠ ମାନେ ବହୁତ କ୍ରଟିକାଲ।
ହୁଁ ହୁଁ, ଆର ସିିବିସି ସିିବି ଏସିିରେ ପଡୁଛି। ହୁଁ।
ଓହୋ ସ ବି ଏସ୍ ମାନେ ଭଲ ପାଠରେ ଛାଡିଛନ୍ତି ଆଉ।
ସେଟା ଟିକେ ଇଂଲିଶ ଇଂଲିଶ ଇଂଲିଶ ସହିତ ଟିକେ ଡ଼ିଫିକଲ୍ଟ କଷ୍ଟ ଆଉ ଏଇଟା ସିବି ଏସ୍ ଇ ରେ ଟ ଓଡ଼ିଆ ସବଜେକ୍ଟ ତ ଗୋଟେ ରହିବ ଆଉ ସବୁ ଇଂଲିଶ ହିନ୍ଦୀ ଏମିତି ହ୍ନୁ ହ୍ନୁ ଓଡ଼ିଆ ସବଜେକ୍ଟ
କୋଉଁଠି ଓଡ଼ିଆ ସବୁଯାକ?
ହଁ ସାନ ଝିଅ। ହୁଁ ହୁଁ ବଡ଼ ବଡ଼ ତ ସାନ
ଆଉ ବଡ଼ ଝି ସାଇନ୍ସ ହଁ ଭଲ। ନ ମୋର ଦି ଝିଅଙ୍କର ମୋ ସାନ ଝିଅକୁ ଇଂଲିଶ ରେ ଦେଲିନି ମୁଁ କହିଲି ଆଦର୍ଶ ପାଇଲେ ତ ଆପେ ଇଂଲିଶ ରେ ଯିବେ ନା ସେଥିପାଇଁ ଦେଲିନି।
ସେ ମୋ ଝିଅକୁ ବ ଇଂଲିଶ ରେ ପଢ଼େଇ ଥିଲି।କଣ କହିଲେ? ଆପଣଙ୍କ ନେଟୱାର୍କ ପ୍ରୋବ୍ଲେମ ରହୁଛି। ଆପଣ କୋଉଁଠି ଅଛନ୍ତି? ଆପଣଙ୍କ ନେଟାର୍କ ପ୍ରୋବ୍ଲେମ ରହୁଛି।
ଆମେ ଏଇ ତ କଥା ହଉଥିଲି ଆଉ ହଁ ଶୁଭୁଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ ହ୍ୟାଲୋ। ହୁଁ। ହ୍ୟାଲୋ।